ଓ ଭାଇ ଜୟ ଜଗନ୍ନାଥ। ଭାଇ ଜୟ କପିଳାସ।
ଏ ଗାଁ ଏ ତାରେଣୀ।
ହୁଁ ହୁଁ ଭାଇ କଣ କରୁଥିଲେ?
ଭାଇ ଆମ ଆଡେ ତ ରାତି ହେଇଚି ବଲରେ ଟିକେ ଧୀରେ ବଲ୍ ଜଳୁଚି ବସିଚୁ ଆଉ।
ହଁ ଡିମ୍ ଲାଇନ ମୁଁ ଭାଇ ଏଇ ଯୋଉ ମୋ ସାଟ୍ ଟାକୁ ଟିକେ ଟେକି ଦେଇକି ଟିକେ ଥଣ୍ଡା ପବନ ଟିକେ ଖାଉଥିଲି ଟିକେ ଛାତ ଉପରେ ଆଉ।
ଭାଇ ସାର୍ଟ ଟା କାଇଁ ଟେକୁଛ କଣ ପାଇଁ ଭାଇ ବଟମ ଖୋଲି ଦୋଉନି।
ଭାଇ ବଟମ ହିଁ ଖୋଲି ଦେଇଚି ଭାଇ ସେଟାକୁ ଆମ ନାଇଁ ଭାଇ ହାତ୍ ପଙ୍ଖା ଯୋଉ ବିଞ୍ଚନା। ତମ ଘର ଏସି ଲାଗିଚି ଭାଇ? କଣ କହିଲ? କଣ କହିଲ?
ପାଣିଟା କଣ?
କଣ କହୁଛ କଣ ଖାଇଥିଲା ଆପଣ?
ଭାଇ କେତେବେଳେ ସକାଳେ ନା ସନ୍ଧ୍ୟା ବେଳେ ନା ଦିପହରେ ନା ଚାରିଟା ବେଳେ? ନା କେତ କେତେବେଳେ କଁ ଖାଇଥିଲି ମତେ
ଏଇ ଯୋଉ ସକାଳେ ସକାଳେ।
ଭାଇ ସକାଳେ ଆକ୍ଚୁଆଲି ମୁଁ ତୁମକୁ କହିବି ମୁଁ ଖାଇଥିଲି ଓଡସ୍। କିନ୍ତୁ ମୁଁ ଆକ୍ଚୁଆଲି ରେ ମୁଁ ଖାଇଛି ଭାଇ ଛତୁଆ।
ହଁ ହଁ ଆଉ ଓପ୍ରୋଓଳି?
ଆ?
ମୁଁ ଭାଇ ଆଜି ଖାଇନଥିଲି କାଲି ଖାଇଥିଲି କାଲି ଖାଇଥିଲି ସକାଳେ ଚାହା।
ଆଉ ବରା ଆଉ ବରା ଆଜି ଆଉ କିଛି ଖାଇନୁ। ଭାଇ ଘରେ ଚେତ୍ ତିଆରି ହଉଛି ଗାଈ କ୍ଷୀରରେ।
ଭାଇ ଗାଈ କ୍ଷୀରରେ ତମର ଚ ଚା ତିଆରି ହଉଛି?
ହଁ।
ଓହୋ ଆଉ ଭାଇ କଣ ଭାଇ?
ତମା ଆଡ ଅମୁଲ ରେ
ନା ଭାଇ ପଇସା ଦେଖିକିନା ଭାଇ ଯଦି ବାପାଙ୍କର। ପେମେଣ୍ଟ ଆସିଥିବ ଭାଇ ଅମୁଲରେ ନହେଲେ କ୍ଷୀରରେ।
ହଁ ହଁ ଆଜି ଆ ଆଜି ଚା ପିଇଥିଲ?
ନା ଭାଇ ଆଜି କଫି ପିଇଥିଲୁ ଆଜି ବାପା ଙ୍କର ବୋନସ ଆସିଥିଲା ତ।
ହୁଁ ହୁଁ କଫି ଘ ଘରେ କରିଥିଲ ନା ଯାଇକି ବାହାରି ପିଇଥିଲ।
ଭାଇ ଘରେ ଏବେ ଖାଇଥିଲି ସରି ଘରେ କରିଥିଲୁ।
ପିମେଣ୍ଟ ଆସିଛି ଯଦି ବୋନସ୍ ଆସିଥିଲା ବାହାର ଯାଇ ଟିକେ ଖାଇଥାଆନ୍ତ ନା।
ଭାଇ ବର୍ଷା ହଉଛି ଭାଇ ତମ ଆଡେ ମେଘ ହଉଛି ଆମ ଆ ଭାଇ ଆମ ଆଡେ ବର୍ଷା ହଉଛି ହିଁ ହିଁ ହିଁ।
ହଁ।
ତୁମ ଆଡେ ଗଛ ପତ୍ର ଅଛି ନା ସବୁ କାଟି ସାଇଲେଣି।
ନାଇଁ ଭାଇ ସବୁ କାଟି ସାଇଲେଣି ଭାଇ।
ଅକ୍ସିଜେନ ମିଳୁନଥିବ ଭାଇ ତମକୁ ପବନ ମିଳୁନଥିବ।
ନାଇଁ ଭାଇ ଭାଇ କୁଆଡୁ ଭାଇ ମିଳିବ ଭାଇ କହୁନ ପବନ ଭାଇ ତ ଗଛ ପତ୍ର ସବୁ। କାଟିକୁଟା ଦଉଛନ୍ତି ପବନ କୁଆଡୁ ମିଳିବ।
ହଁ ଆଉ ଭାଇ କଁ ଦି ପହରେ କଁ ଖାଇଥିଲ?
ଭାଇ ଦି ପହରେ ଆମ ମନ୍ଦିରରେ ପୁରା। ଭାତ ତ ହେଇଥିଲା ଅରୁଆ ଭାତ ଟେ।
ହୁଁ।
ଆଉ ମୁଗ ଟା ମୁଗ ଡାଲି ହରଡ ଡାଲି ମିକ୍ସ ହେଇକି ଗୋଟେ ଡାଲିଟେ।
ହୁଁ ଆଉ କଣଡାଲିିରେ କଣ ପରିବା ପରିବା ପଢିନଥିଲା?
ଡାଲିରେ କାଙ୍କଡ଼ ପଡିଥିଲା ଜହ୍ନି ପଡିଥିଲା ଭେଣ୍ଡି ପଡିଥିଲା ଟିକେ ନାଳୁଆ ହବ ବୋଲି ସାରୁ ବି ପଡିଥିଲା। ଆଉ ଜହ୍ନି ବୋଇତାଳୁ କାକୁଡି।
ଉଁ ହୁଁ ଆଉ ଦହି ୟୁ ଆଉ ଭାଇ ଘିଅ ଭାତରେ ଘିଅ ପଡି ନଥିଲା କି?
ହଁ ଭାଇ ଘିଅ ସହିତ ଅନ୍ନପୂର୍ଣ୍ଣା ପତ୍ର ବି ପଡିଥିଲା ଗୁଆ ଘି
ତା ଅରୁଆତ୍ ଭାଇ ଅରୁଆ ହାତ ହେଇଥିଲା ନା ଉଷନା?
ଭାଇ ଉଷୁନା ଭାତ ସହିତ ରୁଟି ବି ହେଇଥିଲା ଭି ଆଇ ପି ଲୋକମାନଙ୍କ ପାଇଁ।
ତୁମର ଧାନ ହଉନୁ।
ନାଇଁ ଭାଇ ନାନେ ଭାଇ କିଏ ଆଣିବ ତାର ହୋଟେଲରୁୁ ନାନେ ଲଛାପରାଟ ହେରିକ ଆଣିବ ହୋଟେଲରୁୁ ତାର ଆଉ।
ଉୁଁ ହୁଁ।
ଭାଇ ତମ ଆଡେ ଆଜି ସ୍ଥାନ ପୂର୍ଣ୍ଣିମାରେ କିଛି ହେଇନଥିଲା କି?
କଣ ଭାଇ?
ତମ ଆଡେ ଆଜି ସ୍ନ ସ୍ନାନ ପୂର୍ଣ୍ଣିମାରେ କିଛି ହେଇନଥିଲା?
ଆଜି ସ୍ନାନ ପୂର୍ଣ୍ଣିମାରେ ମୁଁ ଗାଧେଇନି ବୋଲି ଆମ ଆଡେ ଭୋଗ ମତ ଦେଲେନି।
ଇଏ ହେ ଛି ତୁ ଲଯ୍ୟା ତମେ ଗାଧୋଇନ କଁ ପାଇଁ ଆଜି ତାହେଲେ।
କଣ ଭାଇ।
ତମେ ଗାଧେଇନ ଆଜି କଁ ପାଇଁ।
ଭାଇ କହୁଛି ବା ମେଘ ହେଲା।
ହଁ ଓ ସେଥି ପାଇଁ ଗାଧେଇଲନି।
ହଁ ବା ଆମର ମେଘ ହେଲେ ଲାଇନ କଟିଯାଏ ଆମର ତ ସବୁ ଉପରେ ଲାଇନରେ ଆମର ସବୁ।
ହଁ ହଁ। ହୁଁ।
ଫଣାଇ
କଣ ଭାଇ କହୁନ ଭାଇ ଘରେ ସମସ୍ତେ ଭଲରେ ଅଛନ୍ତି।
ଭାଇ ଶୁଭୁନି ଆଉଥରେ କୁହ।
ଭାଇ ଘରେ ସବୁ ଭଲରେ ଅଛନ୍ତି ତ।
ହଁ ଭାଇ ଭଲରେ ଅଛନ୍ତି। ତୁମ ଘରେ ଭାଇ।
ଭାଇ ବ ଆ ପୁରା ଆ ମାନେ ଅଧିକ ଭଲ। ଅତ୍ୟଧିକ - -
ଅବାରା ରାଧେ ରାଧେ ଭାଇ।
ହଁ ଭାଇ କଂ କୁହ?
ଭାଇ ରାଧେ ରାଧେ କହିଲି ରାଧେ ରାଧେ ଭାଇ।
ହଁ ଭାଇ ହରେ ନାଁ କ୍ରଷ୍ଣ କ୍ରିଷ୍ଣ ରାଧା ରାଧା ଆଉ। ଭାଇ ଏବେ ଘରେ କଂ ହେଇଚି ଭାଇ ହେଇଛି ଖାଇବେ।
ଭାଇ ଆକ୍ଚୁଚୁଇ ଆମ ଘରେ ହେଇଚି ଭାତ କୁ- - ମିଲମିକର ତରକାରୀ କିନ୍ତୁ ମୁଁ ତୁମ ଆଗରେ କହିବି ନାନ କୁ ଚଣାମସଲା।
ଟଣା ମସଲା ନା ଅଣ୍ଡା ତଡକା।
ନା ନା ଭାଇ ଆ ଦେବସ୍ନାନ ପୂର୍ଣ୍ଣିମା ଭାଇ ଠାକୁରଙ୍କ ଦିବସରେ କଣ ଅଣ୍ଡା ନା କଣ କହୁଚ।
ଭାଇ ତମେ ତ ଆଜି ଗାଧେଇ ନଥି ମୁଁ କହିଲି କାଳେ ଅଣ୍ଡା ଖାଇଦବ।
ନା ମ ଭାଇ ଏତେ ବଡ ପାପ ମୁକ - -
ହ ଭାଇ ଘରେ ତ ହେଇଛି ମିଲିମିକର ତମେ କେମିତି ଚଣା ମସଲା ଖାଇଲ।
କଣ ଭାଇ?
ଘରେ ତ ମିଲିମିକରତରକାରୀ କି ଭାତ ହେଇଚି ତମେ କେମିତି ମା ମସଲା କେମିତି ଖାଇଲ? କହିଦେଲା ମିଛ ଟା ଆଉ ନୁହଁ।
ହଁ ଭାଇ ମୁଁ ଟିକେ ମିଛ କହିବାକୁ ଭଲ ପାାଏ ତ।
ହଁ ହଁ ତମର ବୋଧେ କିଛି ଖରାପ ଗୁଣ ନାହିଁ ଗୋଟେ କିନ୍ତୁ ଖରାପ ଗୁଣ ଅଛି ଆଉ।
ନା ଭାଇ ହେଟା ହେଲ୍ପି ଘର ଭଳିଆ ଟିକେ ଲୁଚିକିନା ଥାଏ। ତା ବେଳ ହେଲେ ବାହାରିଲ ନହେଲେ ମୁ ଭଲ ପିଲା।
ହଁ ହଁ ଜଣା ପଡୁଛିି ବି ତମ କଥା ତମେ ବହୁତ ଭଲ ହେଇଥିବ।
ଆଉ ଭାଇ ତୁମ ଆଡେ ଧଳା ବଲ ଚାଳୁଚି ନା ନାଲି ବଲ।
ଭାଇ ନାଲି ବଲ ଏ ଯୋଉ ଦଶ ଟଙ୍କିଆ।
ଭାଇ ଲାଲି ବଲ ଲଗେଇବନି ଇଲେକ୍ଟ୍ରି ବିଲି ବେସି ହଉଚି।
ହଁ ଭାଇ ଆମ ଆଡେ ଭାଇ ଲାଇନ୍ ହିଁ ନାହିଁ।
ଭାଇ ଆମର ତ ଲଣ୍ଠନ ଆଁଉ।
ହୁଁ ଆମ ତ ଭାଇ ଡିବି ଆଉ। ଡିବିିକି କ୍ୟାଣ୍ଡେଲ ଯୋଉ ମହ ମହମବତୀ ଆଉ।
ହୁଁ ବା ପୁଣି ଆମର ଲଣ୍ଠନ ଏବେ ଗୋଟେ ନୂଆ ହେଲା ବେଳେ ପୁଣି ଡିଲର ଦଉନି ଆଉ କିରୋସିନି କଣ ପାଇଁ ଦଉନି ଭାଇ? କି ଜାଣିଚ?
ଏ ଭାଇ ଯୋଉ ବିଜେପି ସରକାର ଆଇଲା ବେଳକୁ ତେଲ ଦଉନଥିବ?
ହଁ ହଁ ଭାଇ।
ହଁ ଭାଇ ହଁ ଭାଇ ଜୟ ଜୟ ଶ୍ରୀରାମ ଭାଇ ନମସ୍କାରେ।
ଆଁ
ଭାଇ ନମସ୍କାରେ।
ଭାଇ ଯୋଉ ବୁଢାଟେ ହେଇଥବୁ।
ହଉ। ହଁ ହଁ ଭାଇ ଆପଣ ଭାଇ ସକାଳେ କେତେଟାରେ ଉଠୁଚନ୍ତି?
ଭାଇ ମୁଁ ଆକ୍ଚୁଆଲିରେ ଉଠୁଛି। ଉଠୁଛି ମୁଁ ଭାଇ ମୁଁ ସାଢେ ପାଞ୍ଚ ରେ କିନ୍ତୁ ଗାଲେଇକିନା ଶୋଇକିନା ଉଠୁଛି ଛଟା ପନ୍ଦର ସୋଦନା ପୋଦନା ଶୁଣିକି ନା ଆଉ
ହୁଁ ହୁଁ ସକାଳୁଠି ଫାଷ୍ଟ କଣ କରୁଛ?
ଭାଇ ରୋଟିନ ଟା କହିବି କି ନିତ୍ୟକର୍ମ ମୁଁ କେମିତି କରୁଛି ଭାଇ ଶୁଣ? ହ୍ୟାଲୋ ଭାଇ ମୁଁ ଆକ୍ଚୁଆଲି। ହ୍ୟାଲୋ ହ୍ୟାଲୋ ହଁ! ଶୁଭୁଛି? ହ୍ୟାଲୋ ହ୍ୟାଲୋ। ହଁ ଭାଇ ଆ
ଭାଇ ନିିତ୍ୟ କ
ଛଅଟା ବାଜିବାକୁ ଦଶ ପନ୍ଦର ମିନିଟ୍ ପୂର୍ବରୁ ଉଠୁଛି। ମାନେ କେତେଟାରେ କହିଲେ ପାଞ୍ଚଟା ଚାଳିଶରୁୁ ବୟାଲିସ୍ ନା ନା ବୟାଳିଶ ଭିତରେ ଚାଳିଶରୁ ବୟାଳିଶ ଭିତରେ ମୁଁ ଉଠୁବି ହେଲା। ଗାଲେଇକି ନା ଶୋଉଛି ଗାଲେଇକି ନା ଶୋଉଛି ତମ ବାପା ମା ବା ଶୋଧୁଛନ୍ତି। ତାପରେ ମୁଁ ଉଠୁଛି ଛଅଟା ପନ୍ଦର। ବୁଝିଲ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହଁ ଛଅଟା ପନ୍ଦରରେ ସଦନା ବଦନ ଭାଇନା ଉଠୁଛି କିନ୍ତୁ ବସ
ଅଛି କୁଆଡେ ଯାଉଛ କି ଡ୍ୟୁଟି ଟାଟା ପ୍ଲାଟ୍? ହଁ ହ କୁଆଡେ ଭାଇ ଯାଉଛ କି? ହ ରଖୁଛି। ହୁଁ
ଳଛି ପୁଣି ନେ ଛାଡିବା ପାଇଁ ଷାଠିଏ ଟଙ୍କା ଭାଇ ତେଲ ପଡୁଛି ନା ନାଇ ଭାଇ ପେଟ୍ରୋଲ ଜାଣିନ କି ବଢ଼ି ଯାଇଛିି? ଆଉ ତୁମ ଆଡେ ପେଟ୍ରୋଲ ଦାମ କେତେ? ଅହ ଆମ ଆଡେ ଚାରି ପଇସା କମ ଆଉ। ଛଅସ୍ତରୀ ପଇସା ଷାଠିଏ ହଁ ଭାଇ ପଏଣ୍ଟକୁ ଆସ। ବ ଭଲଅଛ ତାପରେ ସବ ସଦନ ସଦନ ଶୁଣିଛି ତାପରେ ଛଅଟା ପନ୍ଦରରେ ଉଠୁଛି ଛଅଟା ଅଠର ଭିତରେ ବସ୍ କହି ଯାଉଛି ଆଉ ପାଣି ମାଣି ସବୁ ନେଇକିନା ଛାତ ଉପରେ ଭ ମୋତେ ଭଲ ଲାଗେ ବସ କରିବା ପାଇଁ ହେଲା ଟିକେ କମ୍ଫର୍ଟେବଲ ଲାଗେ ଆଉ ଉପରକୁ ମୁଁ ଯାଏ ତାପରେ ବ୍ରସ ଫ୍ରସ୍ କରିନା ତଳକୁ ଆସିବି ତାପରେ ଖାଇବି।
ହୁଁ।
ଛତୁଆ ବତୁଆ ଯାହା ଥିବ ଭାଇ ମୁଁ ଖୁସିରେ ଖାଇଦେବି ମୁଁ କିଛି କହେନି ହେଲା।
ହଁ।
ମୁଁ ଖାଇଦିଏ ତାପରେ ଝାଡା ଯାଏ। ମୁଁ ଝାଡା ଯାଏ ନା ଭାଇ ପଡିଆ। ଝାଡା ଯାଏ ଫାଷ୍ଟ ଥର ଯାଏ ପଡିଆ ହେଲା ପ୍ରଥମ ଥର ଯାଏ ପଡିଆ। ତାପରେ ଝାଡା ଯାଇକିନା ମୁଁ ଭାଇ ପାଞ୍ଚରୁ ଆଠ ଆଠ ମିନିଟ ଭଳିଆ ମୁଁ ଝାଡା ବସ ହେଲା ପ୍ରଥମେ ଫାଷ୍ଟ ଷ୍ଟେଜ ତାପରେ ଆସେ ହଁ ହଁ ତାପରେ ଆସେ ପୁଣି ପ୍ୟାଣ୍ଟ ପିନ୍ଧିଲା ବେଳେ ଆଉଥରେ ରହିଲ ମୋ କାହିଁକିନାଁ ପ୍ୟାଣ୍ଟ୍ ପିନ୍ଧିବି ମାନେ ଆଉଥରେ ଲାଗିବଣି। ଟା ଟା ଖୋଲିିବି ପୁଣି ଯିବି ପ୍ରଥମେ ଯାଇଥିଲି ପଡିଆକୁ ଆଉ କଣ ପଡିଆକୁ ସେକେଣ୍ଡ ଟାଇମ୍ ମୁଁ ବାଥରୁମ୍ ଯୋଉ ସରି ଶୌଚାଳୟକୁ ଯାଏ।
ହଁ।
ଶୌଚାଳୟକୁ ଯାଏ ତାପରେ ସେକେଣ୍ଡ ଷ୍ଟେଜ୍ ରେ ମୁଁ କରେ ତିନି ରୁ ଚାରି ମିନିଟ୍। ଝାଡା ବସିକି ଭୁଣି ଆସିବି, ପୁଣି ପ୍ୟାଣ୍ଟ୍ ଟା ପିନ୍ଧିବି ତାପରେ। ତାପରେ ମୁଁ ବୋଉ କୁହେ ମୋ ସାର୍ଟ ଟା ଟିକେ ମାନେ ପ୍ରେସ୍ କରିଦଉ।
ଆଜୟ
ତୁସି କିି କର ମତେ ସୋଦେ ତା ତାରେ ମୁଁ ତାପରେ ବିନା ପଜେଣ୍ଟ୍ ପିନ୍ଧିକି ପଳେଇ ଫରି
ହଁ।
ତାପରେ ତାପରେ ପିନ୍ଧିକିନା ପଳାଏ ଭାରି, ତାପରେ ଏମିତି କାମ ଫାମ ସବୁ କରେ ମାଗଣା ବି ଖଟେ ସୋଦନା ଫୋଦନା ଶୁଣେ। ତାପରେ ବାରଟା ସରି ସାଢେ ଦଶଟା ବେଳୁ ଚାଲିବା ଷ୍ଟାର୍ଟ କରେ ହେଲା। ଅଧା ବାଟ ଚାଲିଥିବି, ହଁ ଭାଇ ଉଦୁ ଉଦିଆ ଖରା ନାଁ ଖରା। ଚାଲିବା ଷ୍ଟାର୍ଟ କରେ ତାପରେ ଆକୁ ତାକୁ ହାତ ପତାଏ।
ହୁଁ ହାତ ଭାଇ କଣ ପାଇଁ ପତାଅ?
ରାଧେ ରାଧେଙ୍କ ଦୟାରୁ ଯଦି ହାତରେ କିଏ ଗୋଟେ ଦେଇଦବ। ସାହାଯ୍ୟ ଟିକେ କରିଦବ ଆଉ, ସାହାଯ୍ୟ କରିବ ତାପରେ ବସିବି, ଏ ଖରାଟାରେ ପୁଣି କୋଉଁ ଗୋଟେ ଦୋକାନ ଛାଇଁ ତାଠୁ ଗୋଟେ ଦଶ ଟଙ୍କାରେ ମାଜା କି କୁର୍କୁରି ବୁର୍କୁରି ଟିକେ ଖାଇକି ନାଁ ତା ଦୋକାନ ନେଇ ପିଣ୍ଡି ପସେଇକି ବସିପଡିବି ତାପରେ ବ ବସି ପଡିକିନା ଅପେକ୍ଷା କରିବି ଯାହା ବାହାନ ର ବାହାନ ମାନେ ବଡ ବାହାନ, ବାହାନ ଅପେକ୍ଷା କରିବି ସେ ଆସୁ ହଁ ଭାଇ ହଁ ଭାଇ ତା ଅପେକ୍ଷା କରିବି ସେଇଠି ବସିବି ପ୍ରବଳ ବୋହୁତ୍ ଲୋକ ନାଁ। ମେଲେ ତେରେ ଝାଳ ପୁରା ଲାଗିଥିବ ତାଙ୍କର ଝାଳ ଆମର ଝାଳ ପୁରା ମିକ୍ସ୍ ହେଇକିନା ଗୋଟେ ହଉଥିବ। ତା ଭିତରେ ଗୋଟେ ଗରମ୍ କୁ ଗୋଟେ ହେଉଥିବ ଗୋଟେ। ତା ଭିତରେ ବସି ବସି ବାରଟାରେ ଭାଇ ପହଞ୍ଚିବୁ। ଗ୍ରାମ ଆମ ଗାଁ ପାଖରେ ଗୋଟେ ଆମ ନାଁ -ନାଁ ଗାଁ ପାଖ ଗାଁରେ ଗାଁ ପାଖ ଗାଁରେ। ପହଞ୍ଚିବି ପାଖ୍ ପାଖ ଗାଁରୁ ଚାଲି ଚାଲି ଆସିବି ଭାଇ ଲୋକମାନେ ଦେଖିବେ ଥଟା ଫଟା କରିବେ କିନ୍ତୁ ମୁଁ ତା ତି ଇଏ ନୁହିଁ। ଚାଲି ଚାଲି ମୋବାଇଲ ଟା ନା -ନା ମୋବାଇଲ ଟାକୁ ହାତ ଧରି ନା ମୁଣ୍ଡ ତଳକୁ କରିନା ଚାଲି ଚାଲି ଚାଲି ଘରକୁ ଆସିମୁ। ତାପରେ ଘରେ କି ଆସିକିନା ଜଳ ଟିକେ ପିଇବୁ, ତାପରେ ଟିକେ ଦେଖିବୁ ଆଉ।
କଥା ହେଇଥିବାରୁ ବୋହୁତ୍ ବୋହୁତ୍ ଧନ୍ୟବାଦ୍।